ହ୍ୟାଲୋ।
ହ୍ୟାଲୋ।
ହାଲୋ ହଁ ହାଲୋ।
ହଁ ମୁଁ କହିଲି ଆପଣ କଣ କରୁଚନ୍ତି?
ରୋଷେଇ କରୁଚି କହୁନାହାନ୍ତି।
ଆପଣଙ୍କ ଭଏସ୍ ଟା ଟିକେ କ୍ଲିୟର କରନ୍ତୁ ମତେ ଠିକ୍ ସେ ଶୁଭୁନି ଆପଣଙ୍କ କଥା।
ହଁ ଲ କୋହୁନାହାନ୍ତି। ହାଲୋ।
ହାଲୋ। ହାଲୋ ହଁ ଆପଣ ଏବେ ହଁ ଫାଙ୍କା ଅଛନ୍ତି ତ?
ହଁ କହୁନାହାନ୍ତି ହଁ ଫାଙ୍କା ଅଛି କୁହନ୍ତୁ ଆଜ୍ଞା ହଁ ମ୍ୟାଡ଼ାମ୍ ନମସ୍କାର କୁହନ୍ତୁ?
ଆଉ କଣ କରୁଚ?
ଆଁ ବସିଚି ଆଉ କହୁନାହାନ୍ତି ବସିଚି କହୁନାହାନ୍ତି।
ଆଉ ଆଜି ଆଜି କଣ ଖାଇଚନ୍ତି?
ଆଜ୍ଞା ହଁ । ଉପମା ଖାଇଚି।
ଆଉ ଆ ଆଜି କଣ ଟେ କହିଲ?
ଆଜି ମୁଁ ପିଠା ଆଉ ତରକାରୀ ଖାଇଚି ଆଉ। ଆଉ ଆଜି କଣଟେ କହିଲ?
ଅଣ୍ଟ ମାନେ
ଆଜି ହଉଚି ଶୀତଳ ଷଷ୍ଠି।
ହାଲୋ।
ଆଜ୍ଞା ଓହୋ ଆଉ ପାଇଦେଲେ ଆମେ ତ କରିନୁ।
ଆଜି ଶୀତଳ ଷଷ୍ଠି ବା।
ଆଜ୍ଞା ହଁ।
ଆଜି କାହାର କଣ ପର୍ବ ଟିକେ କହିଲେ ଟିକେ ଜାଣିବା।
ହାଲୋ।
ଆଜି ହଉଚି, ଆଜି ହଉଚି ଶୀତଳ ଷଷ୍ଠୀ ପ୍ରଭୁ ଅ ଆଉ ଶିବ ପାର୍ବତୀଙ୍କ ବାହାଘର। ହାଲୋ।
ଶିବ ପାର୍ବତୀଙ୍କ ବାହା
ହାଲୋ, ମୋ କଥା ଶୁଭୁଚି ଆପଣଙ୍କୁ? ହଁ। ଆଉ ଏଇଦିନ ଆଜି ପ୍ରଭୁ
ଇ ସା।
ହଁ ଆଜି ଆମ ମନ୍ଦିରରେ ପ୍ରଭୁ ଠାକୁରଙ୍କର ବାହାଘର ହଉଚି। ଆଉ ଭୋଜି ଭାତ ବି ହଉଚି, ଆସିବ।
ଅଁ
ଭୋଜି ଭାତ ହଉଚି, ଆସିବ ବାରଟା ବେଳକୁ।
ଆପଣଙ୍କ ମନ୍ଦିର ଟା କୋଉଠି ଅଛି ମ୍ୟାଡ଼ାମ୍ ମୁଁ ଆପଣଙ୍କ ମନ୍ଦିର ଟା କୋଉଠି? ଛି ମ୍ୟାଡ଼ାମ୍। ହାଲୋ।
କଣ କହିଲେ?
ମୁଁ କହିଲି ଆପଣଙ୍କ ମନ୍ଦିଟା କୋଉଠି?
ହାଲୋ।
ମୁଁ କହିଲି ଆପଣଙ୍କ ମନ୍ଦିରଟା ହାଲୋ।
ହାଲୋ।
ହାଲୋ।
ହାଲୋ।
ଆପଣ ମ୍ କଲ୍ ଆସୁଚି ଏତେ ଜ
ହାଲୋ।
କଥା ଆପଣଙ୍କୁ ଶୁଭୁଚି, ମୋ କଥା ଆପଣଙ୍କୁ ଶୁଭୁଚି? ଆଜି ହଉଚି ଆଜି ଆମ ମନ୍ଦିରରେ ଶୀତଳ ଷଷ୍ଠୀ ହଉଚି ପ୍ରଭୁଙ୍କର ବାହାଘର ବି ହଉଚି। ଆଉ ଆସିବ।
ଆଜ୍ଞା, ମନ୍ଦିରଟା କୋଉଠି ମ୍ୟାଡ଼ମ୍ ଆପଣଙ୍କର, ମ୍ୟା
ଏଇ ନରଣପୁର, ନରଣପୁର, ନରଣପୁର।
ଆଜ୍ଞା।
ନରଣପୁରରେ ପ୍ରଭୁ ରାମେଶ୍ଵରଙ୍କର ବାହାଘର ଆଜି ହଉଛି।
ଆଜ୍ଞା।
ବହୁତ ଧୁମଧାମ ର ବି ହଉଛି ଭୋଜି ଭାତ ହଉଛି ପ୍ରସେସନ ବି ହବ।
ଆଜ୍ଞା ଓ ହୋ।
ଆଉ ଛୁଆ ପିଲାଙ୍କୁ ନେଇକିନା ଆସିବୁ ଆଉ।
ଆଜ୍ଞା ମ୍ୟାଡ଼ାମ୍, ଥାଙ୍କୟୁ ଆପଣ କଣ କହୁଛନ୍ତି?
ମୁଁ ଏଠି ଛୁଆ ରୋଷେଇ ଆରମ୍ଭ କରୁଛି ଯୋଉ ଛୁଆଙ୍କୁ ଜଳଖିଆ କରିଦେଲି ବାସ ଧୁଆ ଧୁଇ କରି ମନ୍ଦିର ଯିବୁ ଆଉ।
ହ୍ୟାଲୋ।
ବାସନ ସଫା କରିଦେଇକି ମନ୍ଦିର ଯିବୁ।
ଏ ଆପଣଙ୍କୁ ପୁଅ ଛୁଆକୁ ମୋର ତ ଫିଟିଯାଇଛି ଆଜି। ମୁଁ କ ସ୍କୁଲ ଫିଟିନି କି ଆଜି ପିଲାଙ୍କୁ ସ୍କୁଲ ଫି
ହଁ ହଁ ସ୍କୁଲ ଫିଟି ସ୍କୁଲ ଫିଟି ଯାଇଛି ଆଜି ଯାଇନାହାନ୍ତି। ଆଜି ଯାଇନାହାନ୍ତି ମନ୍ଦିରରେ ପୂଜା ହଉଛି ତ ସେଇଥିପାଇଁ ଯାଇନାହାନ୍ତି। କାଲି ଯିବେ ଆଉ ଆଉ ଛୁଆ ମାନେ ସବୁ ସ୍କୁଲ ଯାଇଛନ୍ତି?
ଓହୋ।
ଆଉ ଏମିତି ସବୁ ଚାଛ ଚାଲିଛି ଆଉ। ଆଜି ଶୀତଳ ଷଷ୍ଠୀରେ ତ ଆଜି ତ ବର୍ଷା ଟିକେ ହବା କଥା ବର୍ଷା ବି ଆଜି ନାହିଁ।
ଆଜ୍ଞା ମ୍ୟାଡ଼ାମ।
ଆଜି ଏତେ ବଡ ଦିନଟା ଟିକେ ବର୍ଷା ହେଲେ ଠାକୁର ଟିକେ ଥଣ୍ଡା ପଡିଯାଇଥାନ୍ତେ।
ଆଉ।
କଁ କହିଲେ? ହ୍ୟାଲୋ।
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ଆଜ୍ଞା
ଗରମ ମାନେ ପ୍ରବଳ ଜର କ ପ୍ରବଳ ଯୋ ଜୋରରେ ହିଁ ଗରମ ହଉଛି ଗରମ ସକାଶେ ହିଁ ସବୁ ମାନେ ହଇରାଣ। ଏ ଯଉ ଗରମ ଯଉ ଭଳି ହଉଚି ମଣିଷ ପୁରା ସିଜି ଯାଉଚି।
ମଣିଷ ପୁରା ସିଜି ଯାଉଚି।
ହଁ ପା ସକାଳୁ । କଣ କରିବ ସବୁ ମନ୍ଦିର ଯିବେ ଖାଇବାକୁ।
ହଁ।
ମନ୍ଦିର ସ
ଆଜି ମନ୍ଦିର ଯିବୁ ତ ସେଥିପାଇଁ ଆଜି ରୋଷେଇ ନାଇଁ ଖାଲି ସକାଳେ ଜଳଖିଆ କରିଦେଲୁ ଛୁଆ ଖାଇଦେଇକିନା ଏବେ ଅଛନ୍ତି ପଢୁଚନ୍ତି ବସିକି। ଆଉ ଗୋଟେ ବେଳକୁ ଯିବି ଆଉ।
ଅ ହୋ। ଆପଣ ହାଉସ୍ ୱାଇଫ୍ ନା- ନା ମୁଁ କହିଲି ହାଉସ୍ ୱାଇଫ୍ ନା କଣ ଜବ୍ ଫବ୍ କରୁଚନ୍ତି? ଆଜ୍ଞା ଆଉ ମୁଁ ବି ହାଉସ୍ ୱାଇଫ୍ ଆମ ତ ଗୋଟେ ଜବ୍ ତ କରୁଚୁ ଘରେ ଆଉ।
ବଡ ଜବ୍ ନା ଆମ ପାଇଁକା ଗୋଟେ ଗୃହିଣୀ ହିସାବରେ ହଁ ଆଉ ବଡ ଜବ୍ ନୁହଁ କି ଯିଏ ଛୋଟ ଚିନ୍ତା କରୁ ଚି ସେ କରୁ କିନ୍ତୁ ଆମ ପାଇଁ ଆମ ପାଇଁ ଏଇଟା ବହୁତ୍ ବଡ।
ଏଇଟେ ବହୁତ୍ ବଡ ହଁ।
ବଡ ନହେଲେ କେମତି ହବା ଗୋଟେ ପରିବାର ସମ୍ଭାଳିବା ଉଁ- ମାନେ ଏତେ କଷ୍ଟକର କାମ ଯେ
ଆଜ୍ଞା ହଁ। ଆଜ୍ଞା। ଏଇଟା ସବୁଠୁ ସମସ୍ତଙ୍କ ଠାରୁ ଆମର ବଡ ସର୍ଭିସ୍ ଏଇଟା। ମୁଁ କହିଲି ସମସ୍ତ ଠାରୁ ଆମର ଏଇଟା ବଡ ଚାକିରି ଏଇଟା।
ହଁ ଖାଇ ପିଇକିନା ଦରମା ନାଇଁ ତ।
ସେଇଟା ତ ସତ କଥା।
ଖାଇ ପିଇକିନା ଦରମା ନାହିଁ କିନ୍ତୁ ଲୋକମାନେ ଜାଣିନାହାନ୍ତି ସ୍ତ୍ରୀ ଲୋକ କ ମାନେ କହୁଚନ୍ତି ଘରେ ରହି ତମେ କଣ କରୁଚ ଆମେ ଘରେ ରହି କଣ କରୁଚୁ ସେଟା ତାଙ୍କୁ ଯିଏ ଦିନେ ଜାଣି କରିଲେ ଜାଣିବେ।
ହଁ ଯିଏ କରୁଥିବ ସିଏ ଜାଣିଥିବେ।
ଘରେ ପିଲାମାନଙ୍କ କଥା ବାପା ବୋଉଙ୍କ କଥା ଆଉ ଘର ପରିବାର ର ବନ୍ଧୁବାନ୍ଧବ ଭଲ ମନ୍ଦ ସମସ୍ତଙ୍କ କଥା ଥା ବୁଝିଲା ବେଳକୁ ତାପରେ ସେ ନିଜ କଥା ବୁଝିବା ପାଇଁ ତା ପାଖରେ ସମୟ ନାହିଁ ଏମାନେ ସେ ଏତେ କମ୍ ଜୋର୍ ହେଇଯାଉ ଦିନକୁ ଦିନେ ସେ କେହି ବି ଜାଣିପାରିବେନି ନା ସେ ନିଜେ ବି ଜାଣିପାରିବନି।
ଆମେ ସମସ୍ତଙ୍କ କଥା ବୁଝିବାକୁ ରେଡ୍ଡି ଅଛୁ କିନ୍ତୁ ଆମ କଥା ବୁଝିବାକୁ କି
ନାଇଁ ସେଇଟା ତ ସତ ଆମ କଥା ବୁଝିବା ପାଇଁ କେହି ନାହାନ୍ତି।
କିଏ ନାହାନ୍ତି। ହଉ ଛାଡ ଆମ କର୍ମ କରିବା ସେମିତି ଆଉ। ହଁ- ଆମ କର୍ମ ଟା କଣ ବନ୍ଦ କରିବା ଆମ କୁ ଆମ ଡିଉଟ୍ ତ ଆମକୁ କରିବାକୁ ପଡିବନା ଦେଇଚନ୍ତି ଆମକୁ ଡଉଟି କରିବାକୁ।
କର୍ମ କରିଚାଲ ଫଳକୁ ଆଶା କରନି।
ନାଇଁ ସେଇଆ କରିବାକୁ ପଡିବ। ଆମର ଗୃହିଣୀ ମାନଙ୍କର ଏଇ ଜିନିଷ ଆଉ କଣ।
ଗୃହିଣୀ ଆମେ ନହେଲେ ଆମ ପରିବାରକୁ କେମିତି ସୁସ୍ଥ ରଖିପାରିବା କେମତି ଆମେ ଯଦି ତାଙ୍କୁ ଠିକ୍ ରେ ନ ଇଏ କରିପାରିବା ଆମ ପରିବାରକୁ ସୁସ୍ଥ କେମିତି ରଖିପାରିବା। ଆମ ପରିବାରକୁ ସୁସ୍ଥ ରଖିବା ହେଲେ ଆମକୁ ତ ସବୁ ସାଟ୍-‌ ମାନେ ଏ- ପ୍ରାଣବଳୀ ଦେଇକିନା ବି ହେଲେ କିଛି ଲାଭ ହଉନି? ସବୁ ତ୍ୟାଗ କରିକିନା ବି କିଛି ଲାଭ ନାହିଁ। ହଉ ଭଗବାନ କରନ୍ତୁ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ସମସ୍ତେ ଖୁସିରେ ରହନ୍ତୁ। ସେଇଟା ଆମ ପାଇଁ ବଡ଼ କଥା।
ହଁ, ଆଉ ରଜରେ ସ୍ପେଶାଲିଟି ପିଠା ପୁ଼ଡ଼ା କରିଥିଲେ ନା ନାଇ?
ଇଏ ରଜରେ ତ ସ୍ପେଶାଲ ହେଲା ଚପ୍ ଚକୁଳି ପିଠା, ମାଂସ ତରକାରୀ ହେଇଥିଲା, ଆଉ ଚକୁଳି ପିଠା, ମାଂସ ତରକାରୀ ହେଇଥିଲା।
ଏହେ, ଆମେ ଆଇଁଷ ଖାଉନୁ, ରାଧେ ରାଧେ ବା।
ଚକୁଳି ପିଠା, ମାଂସ ତରକାରୀ ହେଇଥିଲା। ହାଲୋ। ଆଉ ପୋଡ଼ ପିଠା ତ, ପୋଡ଼ ପିଠା ତ ହଉଛି, ରଜର ଆମର ଫେମସ୍‌ ଖାଦ୍ୟ ନା।
ହଁ
ସ୍ପେଶାଲ୍।
ହୁଁ ହ ହ। ତମର କଣ ହେଇଛି? ଆମର ହେଇଥିଲା ଚକୁଳି ପିଠା, ଆଉ ମଟର ତରକାରୀ, ଆମେ ତ ଆଇଁଷ ଖାଇବୁନି ନା? ଆମର ରାଧେ ରାଧେ ଦୀଖ୍ୟା, ହଜବେଣ୍ଡ ନେଇଛନ୍ତି। ଆଉ ଚକୁଳି, ଇଟିଲି?
ଓହୋ।
ହାଲୋ? ଯେ ମୁଁ ବି ଆଇଁଷ ଖାଏନି। ଆମେ ଠାକୁର ରଖିଛୁ ନା ଜଗନ୍ନାଥ ଠାକୁର ଘରେ ରଖିଛୁ ତ।
ଓହୋ। ଟୋଟାଲ ଆଇଁଷ ଖାଅନି?
ଖାଲି ଆମେ ସ୍ୱାମୀ ସ୍ତ୍ରୀ ଖାଉନୁ, ଶାଶୁ ଶଶୁର ବି ଖାଆନ୍ତିିନି। ଖାଲି ଛୁଆମାନେ ଯାହା ଖାଆନ୍ତି। ସେ ବାହାରୁ ଆଣିକି ଖାଆନ୍ତି ଆଉ, ଏମିତି ଆଉ। ଆଉ ଆମର ତ ଆମର ସବୁ ଦିନି ସ୍ପେସାଲ୍। ସାଧା ଆଉ କଣ ବିନା ପିଆଜ ରସୁଣ ଆଉ କଣ?
ମାନେ ସବୁଦିନ ବିନା ପିଆଜ ରସୁଣ?
ଦିନ୍ ବିନା ପିଆଜ ରସୁଣ, ମୁଁ ଟିକେ ବାହାରୁକୁ ଗଲେ ଖାଇଦିଏ ଆଉ। ଇଏ ହଜବେଣ୍ଡ ଖାଆନ୍ତିିନି।
ଓହୋ।
ସେ ପୁରା ବିନା ପିଆଜ, ରସୁଣ ପୁରା ଆଉ।
ବିନା ପିଆଜ, ରସୁଣ ବି ଭଲ ଲାଗେ ଖାଇବା।
ସେମିତି କୋଉ ଦିନ ଟେଷ୍ଟ ହୋଉଛି, କୋଉ ଦିନ ଟେଷ୍ଟ ହୋଉନି। ଇଏ ତ ସ୍ତ୍ରୀ ଲୋକଙ୍କର ହାତର କଥା।
ନା, ନା, ହବ, ହବ। ସବୁ ଦିନ୍, ଶୁଣ ସବୁ ଦିନ୍ ରୋଷେଇ କଲା ବେଳେ ତମେ ଠାକୁରଙ୍କୁ ଡାକିକି ପ୍ରାର୍ଥନା କର? ପ୍ରାର୍ଥନା କରି କିନା ତମେ ରୋଷେଇ କର, ଦେଖିବ ସବୁ ଦିନ୍ ଟେଷ୍ଟ ହବ। ମାନେ ଜଗା ପରା, ଜଗା ସବୁ ଦିନ୍ ଟେଷ୍ଟ କରିବ।
ଆଜ୍ଞା। ମୁଁ ପା ସବୁବେଳେ ସେଇ ଗ୍ୟାସ୍ ପାଖରେ ଟିକେ ହଳଦୀ ଆଉ ଲୁଣ ଥୋଇବି ଫୁଲ ଗୋଟେ ଥୋଇବି, ଧୂପ କାଠି ଲଗେଇବି, ଆଗେ ଯୋଉ ପାଣି ବି ଆଉ ମ୍ୟାଡ଼ାମ୍ ବସେଇଲେ ବି, ମୁଁ ତ ଠା କୁରଙ୍କୁ ମୁଣ୍ଡିଆ ମାରିକି, ପାଣି ଟିକେ ବସାଏ। ତାପରେ ମୁଁ ତାପରେ ଡାକି ଯାହା ହୋଉଛି ହୋଉ। ଆଡଜେଷ୍ଟ୍ କରି ଦବୁ। ଯୋଉ ଦିନ ଖରାପ୍ ହେଇଥିବ ତ ଖରାପ୍ ହେବ। ଯୋଉ ଦିନ ଭଲ ହେଇଥିବ ତ, ଭଲ ହେଲା ଭଲ ହେଲା। ଏଇ ଭଳିଆ କଥା ଆଉ। ମୁଁ ସବୁବେଳେ ପ୍ରଭୁଙ୍କୁ ଡାକେ ଯାହା ଭଲ ମନ୍ଦ ହୋଉଛି, ସେ ଠାକୁରଙ୍କୁ ବି ଡାକେ ସବୁବେଳେ ମୁଁ।
ଠାକୁରଙ୍କୁ ନ ଡ଼ାକିଲେ ଆଉ, ଆଉ କିଛି ଉପାୟ ହିଁ ନାହିଁ ଆଉ।
ଉପାୟ ହିଁ ନାହିଁ। ହଁ
ନା, ସେ ନଥିଲେ ଆମେ କେମତି ବଞ୍ଚିଥାନ୍ତେ। ଆଜି ସେ ଭଗବାନ୍‌ଙ୍କ ପାଇଁ ହିଁ ଆମେ ମାନେ ବଞ୍ଚିଚେ। ଏ ସଂସାର ଆମର ତାଙ୍କରି ଯୋଗୁଁ ହିଁ ଚାଲୁଚି। ଆମେ କେବଳ ମାଧ୍ୟମ।
ଆଜ୍ଞା ହଁ।
ସେ ଯାଉ ଯୋଉ ବାଟେରେ ନେବେ ଯୋଉ ଭଳି ବୁଦ୍ଧି ଦେବେ ଆମେ ସେଇ ବଟରେ ହିଁ ଯିବୁ। ତା ବ୍ୟତୀତ ଆଉ କି ଛି ଆମେ ଇଏ କରି ପାରିବୁନୁ। ମାନେ କଥାରେ ନାଇଁ କରୁ କରୁ କରୁ କରାଉ ଥାଏ ସେଇ ତା ବିନୁ ଅନ୍ୟ ଗତି ନାହିଁ।
ତି ନାହି ସେଇ ଭଳିଆ ଆଉ। ହୁଁ।
ଆଉ ତା ବିନା କିଛି ହେଇପାରିବ? ପାଣି ଆଉ କି ଫୁଲ୍ ମାନେ ପତ୍ରଟେ ବି କଅଁଳିବା ବି ବହୁତ୍ କଷ୍ଟକର। ତାର ଆଶ୍ରୀବାଦ ନଥିଲେ ପତ୍ରଟିଏ ବି କଅଁଳିବନି।
ହଁ ବା। ଅ ହଉ।
ଭଗ୍ ବାନଙ୍କ ବିନା ତ କିଛି ବି ଅଧୁରା ନା ସବୁ ଦୁନିଆରେ ସବୁ ଅଧୁରା।
ହଁ।
ଏହା ହଉ। ସେ ବି ଦେଇଛନ୍ତି ଆମକୁ ବାପା ମାଆଙ୍କ ରୂପ୍ ପରେ ଭଗବାନ ଦିଟା ଦେଇଚନ୍ତି। ତାଙ୍କୁ ବି ଆମେ ସେମ୍ ତି ସେବା କରିଲେ ସିଏ ବି ସନ୍ତୁଷ୍ଟ ହେବେ। ତାଙ୍କ ସେବାରେ ହିଁ ସିଏ ସନ୍ତୁଷ୍ଟ। ଆଉ ମାନେ କିଛି ଇଏ ହେଇ ପାରିବନି।
ପ୍ରଭୁ ନଥିଲେ ଆମେ ଦୁନିଆରେ ବଞ୍ଚି ପାର୍ ଥାନ୍ତେ?
ହଁ। ଅ ହଉ।
ଓ ବାପା ବୋଉଙ୍କ ଦେହ ଭଲ ଅଛି?
ହଁ।
ଶୁବୁନି ତମ୍ କଥା ମା।
ମୁଁ କହିଲି ହଁ।
ହାଲୋ ହଁ ତା ହଁ ହଁ ଶୁଭିଲା। ବୁଡାବୁଡୀ ହେଲେଣିି ଆଉ। ବୁଡାବୁଡୀ ହେଲେଣି ଆଉ ତାଙ୍କୁ ସେମ୍ ତି ହବ ଆଉ।
ଶାଶୁ ଆମ ଷ୍ଟ୍ରଙ୍ଗ୍ ବାପା ବୁଢ଼ା ହେଇଗଲେଣି କିନ୍ତୁ ବାପ୍ ଆମ୍ ଶାଶୁ ପୁରା ଷ୍ଟ୍ରିୟଙ୍ଗ୍। ପୁରା ଫ୍ରେଣ୍ଡଲି ଆମ ସାଙ୍ଗେ କଥାବାର୍ତ୍ତା ଭଲ ମନ୍ ମୁ ତ ସବୁ ଉ ଶଶୁରଙ୍କ ସାଙ୍ଗେ ତେ ଏତେ କଥାବାର୍ତ୍ତା ହୁଏନି କିନ୍ତୁ ଯେତିକି ଦରକାର ସେତିକି କଥା ହୁଇଏ ଆଉ।
ନା ତାଙ୍କ ସାଙ୍ଗେରେ କଣ ଏମ୍ ତି ହେଇ ପାରିବ ବା ଯେହେତୁ ମା ଯେହେତୁ ସବୁ ଇଏ କରିପାରିବେ କିନ୍ତୁ ବାପା ବା ତାଙ୍କ୍ ପାଖେ ଟିକେ ଛିଡା ହବା ପାଇଁ ମାନେ ସୁ ବୁ ସାହସ ହବନି।
ହଁ। ଆ ଶାଶୁ ଆମର ବହୁତ ଭଲ ପୁରା ଫ୍ରେଣ୍ଡଲି ପୁରା ଆମ ଯେ ଜା ମୋ ସାନ ଜାଆ ବି ଆସନ୍ ସିଏ ବି ବହୁତ ଫ୍ରେଣ୍ଡଲି ବହୁତ ଭଲ ସାଙ୍ଗ। ଆଉ ଆପଣଙ୍କ ପୁ?